ହାଲୋ କଣ କରୁଚନ୍ତି?
ହାଲୋ। ଆଜ୍ଞା ନମସ୍କାର କଣ କରୁଛନ୍ତି?
ହଁ ଏଇଠି ରୋଷେଇ ସାରିକି ବସିଲି ଆଉ। ଯାଉଛି ଓଳା ଓଳି କରିବୁ।
ଆ ରୋଷେ ସେଇ କାମ ସବୁ କଣ ହେଲା ରୋଷେ ସେ ଆଜି କଣ ହେଇଥିଲା।
ରୁଟି ହେଇଛି ଆଉ ଆଳୁଦମ ହେଇଛି। ଆଉ ତମର କଣ ହେଇଛି?
ଆମର ଆଜି ହେଇଛି ଭାତ ଆଉ ବୁଟ ଆଳୁ କଖାରୁ ତରକାରୀ ରୁଟି ହେଇଛି। କୁନ୍ଦୁରି ଭଜା ବି ହେଇଛି। ଏମିତି ହେଇଛି ଆଉ। ଆଉ ସେପଟର ଖବର କଣ ଆସୁ ସବୁ ଭଲ।
ହଁ ହଁ ଭଲ ଅଛି।
ହୁଁ। ଆଉ ଘରେ ସବୁ କଣ କରୁଛନ୍ତି?
ହଁ ଘରେ ସବୁ ଏଇଠି ବସିଛନ୍ତି। ଆଉ କିଏ ବୁଲୁଛନ୍ତି ଛୁଆମାନେ ଆଉ ତମ ଘରେ ସବୁ କଣ କରୁଚନ୍ତି।
ଆମ ଘରେ ଏମିତି ସବୁ ରୋଷେଇବାସ ସମସ୍ତଙ୍କ ସରିଲାଣି ଟି ଭିି ଦେଖୁଛନ୍ତି। ଛୁଆ ଏଠି ଖେଳୁଛନ୍ତି। ଏମ ସବୁ ତାର ଛୁଆ। ଛନ୍ତି ଖାଇ ପିଇି ଆଉ ଟିକେ ଗଲେ ତାଙ୍କର ଖାଇବା ପିଇବା ଆରମ୍ଭ ହବ ଖାଇବା ପିଇବା ସାରିକି ଶୋଇବେ ଆଉ। ଆରମ୍ଭ ହେଇନି ଖାଇପା ପିଇବା ଆରମ୍ଭ ହେ ସେ ଖାଇବା କଥାରୁ ଗୋଟେ କଥା ମୋର ମନେ ପଡିଲା ଆଜି କାଲି ଯୋଉସବୁ ବିଭିନ୍ନ ପ୍ରକାର ତେଲ ଆସୁଛି। ନାନ୍ତୁ ଦି। ରିଫାଇନ୍ ଅଏଲ ଆସୁଛି ଯେ ରିଫାଇନ୍ ତେଲ ଆସୁଛି। ତ ସେରା ଦେହ ପାଇଁ ଉପ ଉଁ ଭାବୁଛନ୍ତି କଣ ଉପକାରୀ ନା ଉପକାରୀ ହେଇ ତବ
ନାଇଁ ଗୋଟେ ଗୋଟେ ଗୋଟେ ତେଲ ଅପକାରୀ ଆଉ ପୁଣି ଗୋଟେ ଗୋଟେ ତେଲ ଉପକାରୀ।
ହଁ ଆମେ ଯୋଉ ଦ ଆମେ ଯେଉଁ ସବୁ ତେଲ ବ୍ୟବହାର କରୁଛେ ନିହାତି ସେ ତେଲରେ ଭିଟାମିନ୍ ଡି ରହୁଛି ଭିଟାମିନ୍ ଡି ତେଲ ଦେଖିକି ବି ଖାଇବା କଥା ଯେହେତୁ ସେଇଟା ଆମ ହାଡ଼ ପାଇଁ ଉପଯୋଗୀ। ଆଉ ବେଳେ-କଣ ହଉଛି ନା ବିଭିନ୍ନ ପ୍ରକା କମ୍ପାନୀ ମାନେ ଏମିତି ବି ବାହାରିଲେଣି ଯେଉଁ ସେ ତେଲଗୁଡ଼ାକ ଖରାପ୍ ତେଲ ତିଆରି କରୁଛନ୍ତି ମାନେ
ଆପଣ ସି ଆପଣ ଆପଣ ସିନା ପା ପାଠ ପଢିଛନ୍ତି ବୋଲିକା ଭଲ ତେଲ ଚିହ୍ନିକି ଆଣୁଛନ୍ତି।
ହଁ ମୁଁ ସେଇ କଥା ଆପଣକୁ କହୁଛି ମାନେ ସେମାନେ ବି ଵ୍-ଭଲ ମାନେ ଯେଉଁମାନେ ସବୁ ଜାଣିଛନ୍ତି ସେମାନେ ନିହାତି ଯିବେ ଦୋକାନରୁ ଭଲ ତେଲ ଦେଖିକି ଆଣିବେ ନିଜ ଦେହ ପାଇଁ ଯୋଉଟା ଉପଯୋଗୀ, କିନ୍ତୁ ଯେଉଁମାନେ ଜାଣିନାହାନ୍ତି ତେଲ ବିଷୟରେ କିଛି କି କଉଟା ତାଙ୍କ ଶରୀର ପାଇଁ ଭଲ ଖରାପ ସେମାନେ କଣ ଯାଉଛ ନାଇଁ କମ୍ ଅଛି ତ ଶସ୍ତା ଅଛି ତ। ମୁଁ ଯାଉଛି ଯିବି ତେଲ ଗୋଟାଏ ନେଇ ଆସିବି ତ ସେମାନେ ଆଣିକି ତାକୁ ଖାଇଲୋରୁ ତାଙ୍କ ପିଲାଛୁଆକୁ ଦେଉଛନ୍ତି ନିଜେ ଖାଉଛନ୍ତି ତ ସେଇଟା ତ ସାଙ୍ଗେ ସାଙ୍ଗେ ଖାଇଲା ପରେ ଖରାପ ହବନି। ଧୀରେ ଧୀରେ ଧୀରେ ଧୀରେ ଦେହ ଖରାପ କରୁଛି। ଯାହା ଫଳରେ ଆଜିକାଲି ଦେଖିବେ ବହୁତ୍ ଗୁଡେ ହୃଦ୍ ରୋଗ ବାହାରିଲାଣି ଡାଇବେଟିସ୍ ତ ବାହାରୁଛି ହୃଦ୍ ରୋଗ ତ ତେଲ ପାଇଁ ଆମର ତ ହୃଦ୍ ରୋଗ ବେଶୀ ଆସିବାର ପ୍ରତି ଅ କିଛି ସେକେଣ୍ଡରେ ଜଣେ ଲୋକ ହୃଦ୍ ରୋଗରେ ମୃତ୍ୟୁବରଣ କରୁଛନ୍ତି। ତ ସେ ସବୁ ଏଇ ଆମର ଯୋଉ ଦୈନନ୍ଦିନ ଜୀବନର ଖାଇବା ଶୈଳୀକୁ ନେଇକି। ସେଇଟା ଧୀରେ ଧୀରେ ବଦଳିଲାଣି କାହିଁକି ଆଗରୁ ଲୋକ ଲୋକ କଣ କରୁଥିଲେ ପରିଶ୍ରମ ବହୁତ କରୁଥିଲେ। ଆମ ଜେଜେମା ହେରିକା ସବୁ ଆମେ ଦେଖିଛୁ ସେମାନେ ଅ ଚକିରେ ବିରି ହଉ ମୁଗ ହଉ ସେ ସବୁ ଚକିରେ ପିଷୁଥିଲେ ଶିଳ ଥିଲେ। ତାପରେ ବହୁତ ବାଟ ଯାଉଥି ଥିଲେ ନଦୀ ତଟରେ ଗାଧଉଥିଲେ। ଆଉ ଗାଈ ବଳଦ ତ ଏମାନଙ୍କର ସବୁ କାମ କରୁଥିଲେ ଘରେ ରଖିକି। ଗଛ ବୁର୍ଚ୍ଛ ଲଗଉଥିଲେ ତ ସେଗୁଡା କଣ ହଉଥିଲା ନା ସେ ଯାହା ବିି ଖାଉଥିଲେ ତାଙ୍କର ସେ ସବୁ ପରିଶ୍ରମ ବା ହଜମ ହେଇଯାଉଥିଲା। ତ ସେମାନେ ସେତେବେଳେ ଏତେ ମିଶ୍ ଏତେ ତେଲ ବି ଖାଉନଥିଲେ। ସେମାନେ ସମସ୍ତେ ଘଣା ତେଲ ବ୍ୟବହାର କରୁ କଉଥିଲେ। ଏବେ କଣ ହଉଛି? ନା ଘଣା ତେଲ ବ୍ୟବହାର କରୁନାହାଁନ୍ତି। କମ୍ପାନୀ ମାନଙ୍କର ବିଭିନ୍ନ ମେସିନ ସାହାଯ୍ୟରେ ଯେଉଁ ସବୁ ତେଲ ବାହାରୁଛି। ସେଇ ତେଲକୁ ବ୍ୟବହାର କରୁଛନ୍ତି। ଆଗରୁ ଲୋକ ସୋରିଷକୁ ପେଡ଼ୁଥିଲେ। ସୋରିଷ ପେଡିକି ତେଲ ବାହାର କରୁଥିଲେ। ବାଦାମ ପେଡ଼ିକି ତେଲ ବାହାର କରୁଥିଲେ ତ ସେ ସେ ତେଲ ବ୍ୟବହାର କରୁଥିଲେ କଣ ହେଉଥିଲା ନା ସେଥିରେ କୌଣସି ରାସାଇନିକ ପଦାର୍ଥ ମିଶୁନଥିଲା। ଆଣିଲେ ପେଡ଼ି ପେ ପେଡ଼ିକି ନେଇ ଆଇଲେ। କିଛି ଦିନ ତାକୁ ବ୍ୟବହାର କଲେ ତାପରେ ରଖ ସେ। ଏବେ କଣ କରୁଛନ୍ତି ନା ଯେଉଁ ସୋରି ଯାହାବି କିଛି ହେଉଛି ସେ ସବୁ କମ୍ପାନୀ ମାନ ତିଆରି ହେଉଛି କମ୍ପାନୀ ମାନ ଯେଉଁ ସବୁ ତେଲ ତିଆରି କରୁଛନ୍ତି। ସେଇତେଲକୁ ସେ କଣ କରୁଛନ୍ତି? ନା ଆଣୁଛନ୍ତି ଲୋକଙ୍କ ପାଖରୁ ତା ଦେହରେ କିଛି ରାସାଇନିକ ପଦାର୍ଥ ମିଶଉଛନ୍ତି। ଯା ପରେ ରାସାୟନିକ ପଦାର୍ଥ ମି ଦଵାର ସେ କଣ ହଉଛି ନା ବହୁତ ଦିନ ରହୁଛି ପ୍ୟାକେଟ୍ ହେଇକି। ପ୍ୟାକେଟ ହେଇ ରହିଲାଠୁ ଲୋକ ସେଇ ପ୍ୟାକେଟ୍ କୁ ଆଣି ଖାଉଛନ୍ତି ତ ତାକୁ ସିଏ କଣ କରୁଛନ୍ତି ନା ପ୍ୟାକେଟ୍ କରି ରଖୁଛନ୍ତି ଏଇଥିପାଇଁ ସେ ବହୁତ ଦିନ ତେଲଟା ଯିବ ଭାରି।
ଲାଷ୍ଟିଂ କରିଅ।
କରିବ ବହୁତ ଦିନ ତେଲ। ତ ସେଥିପାଇଁ ସେ ପ୍ୟାକେଟ କରିକି ରଖୁଛନ୍ତି। ଆଉ ଅ। ଆଉ ଏମିତି ହେଇକି ଲୋକ ଏବେକା ଆଗକାଳ ଲୋକ ଭଲ ଭିଟାମିନ୍ ଖାଉଥିଲେ ଏବେ ଲୋକ କ ଏତେ ଭିଟାମିନ୍ ଜିନିଷ ଖାଉନାହାନ୍ତି।
ଆ
ତ ଆଗକାଳେ ଲୋକ ବହୁତ ଭିଟାମିନ ଖାଇକି ବହୁତ କିଛି ସୁବିଧା ସୁଯୋଗ ପାଇପାରୁଥିଲେ। ଆଉ ପରିଶ୍ରମ ବି ସେହି ହିସାବରେ କରୁଛି ଘରେ। ସେ କଣ ହଉଛି ସେ ଆଉ ଅ ଭିଟାମିନ୍ ଜିନିଷ ପାଇଲେନି କିଛି ଆମେ ଯେଉ ପନିପରିବା ଫଳମୂଳ ଖାଇଲେ। ସିଏ ବି ରାସାୟନିକ ପଦାର୍ଥ ମିଶିଲା ଆଜ୍ଞା କୁହନ୍ତୁ।
ମୁଁ କହିଲି ଆଗେ ଲୋକମାନେ କେତେ ଶାଗ ବାୟୁରୁ ଶାଗ ନେଇ ଆଉଥିଲେ କୋଉଠି ବି ବାହାରେ ଲଗା ଲଗି କରୁଥିଲେ ଏ ଖାଉଥିଲେ ଏବେ ତ ସବୁ ମାର୍କେଟ ରେ ମିଳୁଛି ସବୁ ଗୁଡାକ ସାର ଖାଦ୍ୟ ଖାଉଛି।
ସେତେବେଳେ ସେମାନେ ଖତ କମ୍ପୋଷ୍ଟ ବ୍ୟବହାର କରୁଥିଲେ। ସାରା ସାହାଯ୍ୟରେ ସେତେବେଳେ ସେମାନେ ଖତ କମ୍ପୋଷ୍ଟ ବ୍ୟବହାର କରିକି ଶାଗ କରୁଥିଲେ। କି ବାଇରେ ସେମିତି କଉଠି ଇଚ୍ଛା ହେଲା ମଞ୍ଜି ଦୁଇଟା ପକେଇଦଲେ। ଗଛ ଉଠିଗଲା କି ବାରିଘର କୁ କୋଉଠୁ ଗଛରୁ ଆଗ ତାର ମନ ମନକୁ ବି ଯଦି ଶାଗ କିଛି ଉଠିଥିବ। ସେତେବେଳଳେ ସେ ଶାଗ ଆଣିକି ରଖି ତ ଭାଜି ଭୁଜି ଖାଉଥିଲେ। ଏବେ କଣ କରୁଚନ୍ତି କେହି ବାରିଘରେ ଆଉ ଶାଗ ଲଗଉନାହାନ୍ତି। ବାରିଘରେ ତ ନାହିଁ ଲଗେଇବେ କୋଉଠୁ। ଯେ ଯାହା ଯାହା ସବୁ ଘର ଦ୍ୱାର କରି ପକେଇଲାଣି। ତ ସେ ଜାଗା ନାହିଁ ଲ ଯେ ଆକୁ ସମସ୍ତେ କିଣା ଜିନଷ ସେ ଉପରେ ଏଥର ନିର୍ଭର କରିଦେଲେଣି। ଆଉ କିଣା ଜିନିଷ ଯେହେତୁ ଚା ଚାହିଦା ବଢୁଛି ଧୀରେଧୀରେ। ସେଥିପାଇଁ ଲୋକ ବାଧ୍ୟ କଣ କରୁଚନ୍ତି ନା ରାସାୟନିକ ସାର ପକଉଟନ୍ତି। ଅଧିକ ଫସଲ ଅମଳ କରିବେ ବୋଲି। ସେ ଶାଗ ହଉ ପନିପରିବା ହଉ କିମ୍ବା ଅନ୍ୟ କୌଣସି ଧାନ ଚାଷ ବି ହଉ ଧାନ ଗହମ ଚାଷ ହୋଉ ନା କାହିଁକି ସେ ସବୁ ରାସାୟନିକ ସାର ବ ହୁଳ ବ୍ୟବହାର କରୁଚନ୍ତି। କାହିଁକି ରାସନିକ ସାର ପ୍ରୟୋଗ କଲେ ତା ତା ଦ୍ଵାରା ଅଧିକ ଫସଲ ଅମଳ ହବ। ଲୋକଙ୍କୁ ତାଙ୍କ ଚାହିଦା ମେଣ୍ଟିବ। ଲୋକମାନେ ବି ପଇସା କିଛିଟା ରୋଜଗାର କରିପାରିବେ।
ହଁ ଆଉ ଆଉ ଏମତି ଏମତି ଲୋ କ ମାନଙ୍କୁ ଏଇ ଯୋ ଯୋଉ ସାର ଖାଦ୍ୟ ଖାଉଚନ୍ତି ସେଥିଲାଗି ଇଁ, ସେଇ ସବୁ ରୋଗ ଆଜି ଡାଇବେଟିସ ହଉଚି। ଆଜି ହୃଦ ରୋ ଗ ହଉଚି। ଆଜି ମ ମାନେ ଯୋଉ ବ୍ଲୋ ପ୍ରେସର ହଉଛି। ଏଁ,
ଆଜ୍ଞା ବହୁତ ପ୍ରକାର ରୋଗ ବାହାରୁଛି। ବହୁତ ବହୁତ ପ୍ରକାର ରୋଗ ବାହାରୁଚି। ଆପଣ ମଧୁମେହ ରୋଗ ଦେ ଦିଅନ୍ତୁ। ଆପଣ ହୃଦ ରୋଗ ଦେ ଦିଅନ୍ତୁ, ଆଉ ଏବେ ବି ମାନେ ବହୁତ କମ୍ ବୟସର ପୁଅ ଝିଅମାନଙ୍କ ଦେହରେ ଅ, ହାଡ଼ର ଅଁ, ଯୋଉ ଆମ ହାଡ଼ ଦୁର୍ବଳ ହେଇଯାଉଚି ଧୀରେ ଧୀରେ। ଆଗକାଳରେ ଲୋକ ଜେଜେ ଜେଜେ ମାଙ୍କୁ ଆମର ଦେଖିବେ ସେମାନେ ଆଜି ଯାଏ ବି କାମ କରିଚାଲିଚନ୍ତି। ତାଙ୍କ ହାଡ଼ ଗୋ ହେ ଏ ଆ ଆଣ୍ଠୁ ଗଣ୍ଠି ହାଡ଼ ଏତେ ସବୁ ବାହାରୁନି। ଏବେକା ପିଲା ଯୋଉ ଅଛନ୍ତି ସେମାନେ ଟିକିଏ କାମ ବଦଲେ ତାଙ୍କ ଗୋଡ ହାତ କଣ ହେଇଯାଉଚି ତାଙ୍କର ଆଣ୍ଠୁ ଦର୍ ହେଇଯାଉଛି। ତ ଏସବୁ ସମସ୍ୟା ତିରିଶ ଶ ବର୍ଷ ଏକତିରିଶ ବର୍ଷ ପିଲାଙ୍କ ଦେହରେ ଦେଖିବାକୁ ମିଳିଲା। ଅଣ୍ଟା କାଟିବା ଆଣ୍ଠୁ କାଟଥିବା ଏଗୁା ସବୁ ତିରିଶ ବତିଶ ବର୍ଷ ପିଲାଙ୍କ ପାଖରେ ବି ଦେଖିବି ଯୋଗମଲେ କାହିଁକି ନା ଯେତେବେଳେ ସେମାନେ ପରିଶ୍ରମ ସହିତ ଖାଦ୍ୟ ଭଲ ଥିଲା ରାସାୟନିକ ସାର ବ୍ୟବହାର କରୁନଥିଲେ। ତ ଏବେକାମଣିଷ କଣ କରୁଛନ୍ତି ଏବେ ଏବେକ ସବୁ ଖାଦ୍ୟ ପ୍ରତିେକ ଖାଦ୍ୟରେ ତାଙ୍କ ରାସାୟନିକ ସାର ବ୍ୟବହାର କରୁଛନ୍ତି। ଯାହା ଫଳରେ କଣ ହଉଛି ତାଙ୍କୁ କୌଣସି ପ୍ରକାର ଭିଟାମନ୍ ମିଳୁନି ତା ସହିତ ସେମାନେ ରୋଗ କୁ ଓଲୋଟ ନିଜେ ଦେହକୁ ଆଣୁଛନ୍ତି। ସେଥିପାଇଁ ବିଭିନ୍ନ ପ୍ରକାର ରୋଗ ତାଙ୍କ ତା ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି। ଆଉ ଏମିତି ହେଇକି ଧୀରେ ଧୀରେ ଧୀରେ ଧୀରେ ଯୁବ ପିଢ଼ି ବି ବହୁତ ଗୁଡ଼ିଏ ରୋଗରେ ଆକ୍ରାନ୍ତ ହେଲେଣି।
ହଁ ଏଇ କୋରୋନା ରୋଗ ଦେଖୁନ କେମତି ଗୋଟେ ହେଲା।
ଆ୍ଞ ଭୂତାଣୁ ଭୂତାଣୁ ଦ୍ୱାରା ବାପିଲା ରୋଗପତ୍ର ସକ୍ତି ଯାହାହାର। କମଥିଲା ତାକୁ ବହୁତ ଶୀଘ୍ର ଆଟାକ୍ କରିଦେଲା। କରୋନା। ତ ଆଜି କାଲିିକ ପିଲା ଙ୍କ ଦେହରେ ରୋଗ ପତିରୋ ଆସିବ ବି କୋଉଠୁ ତାଙ୍କ ଖାଦ୍ୟରେ ତ ବିଷ ରହିଲା।
ହଁ ଆଉ ଏଇ କୋରୋନା ଯୋଉ ହେଲା କେତେ ବନ୍ଦ ବାନ୍ଦ ହେଲା ଲୋକମାନେ କେତେ ଅସୁବିଧା ସମ୍ମୁଖୀନ ହେଲେ।
ହଁ ବହୁତ ଲୋକ ନିଜ ରୋଜଗାର ହରାଇଲେ କିଛି ଲୋକ ରୋଜଗାର ମାଧ୍ୟମ ପାଇଲେ କିଛି ଲୋକ ବହୁତ ଗୁଡ଼ିଏ ଲୋକ ରୋଜଗାର ହରାଇଲେ। ବହୁତ ଗୁଡେ ଲୋକ ଖାଇବାକୁ ସେ ସମୟରେ ପାଇଲେଣି। ଘରେ ଭିତରେ ବନ୍ଦ ବିକି ରହିବାକୁ ପଡ଼ିଲା। କାହିଁକି ଯି ଦିନ ମଜୁରିଆ ସେ କ ସେ ଡେଲି ଗଲେ ଯିବ ନା ପ୍ରତିଦିନ ଯିବ କିଛି ତ ରୋଜଗାର କରି ଆଣନ୍ତା ପରିବାର ପାଇଁ। ଆଉ ସିଏ ଯଦି ସେଇ ସମୟରେ କିଛି ପାଇବନି ସେ କୋଉଠୁ ରୋଜଗାର କରିବ।
ହଁ ଖାଇବା ବିନା ଲୋକମାନେ କେତେ ହଇରାଣ ଅସୁବିଧା ସମ୍ମୁଖୀନ ହେଲେ କୋଉଆଡେ ଯାଇ ଆସିପାରଲେନି ଆଉ ସେଇଠୁ କହିଲେ କାହାକୁ ଛୁଇଁବେନି କାହାକୁ ଆଗ ଘରକୁ ଯିବନି କେତ କେତେ ପ୍ରକାର କଥା କଥାବାର୍ତ୍ତା କଲେ ଆଉ ଯାହା ହଉ ପ୍ରଭୁଙ୍କ ଦୟାରୁ ଏବେ ସେମିତି ଆଉ କିଛି ନାହିଁ ଲୋକମାନେ
କିଛି ଦିନ ପରେ ଆମର କିଛି ବାସିନ
କ ହଁ ସମସ୍ତେ ସୁସ୍ଥ ହେଲାଠୁ ଟିକେ ଲୋକମାନେ ହେଲେ
ହଁ ଲୋକମାନେ ଘରୁ ବାହାରିଲେ କିଛି କାମ କଲେ ହଁ ନହେଲେ ଲୋକ ବହୁତ ହଇରାଣ ହେ। କରୋନା ସମୟରେ ତ ସେଇ କଥାକୁ ନେଇକି ମୁଁ କହୁଛି ଯେ ଆଜି ଆଜି କାଲିକା ଲୋକ ବହୁତ ଗୁଡେ ଖାଦ୍ୟ ପ୍ରତି ସଚେତନ ତ ନାହାନ୍ତି ଆଉ ସିଏ ବି କଣ କରିବେ ଆ ଜମିରେ ଲୋକ ଘର କରିଦେଲେ ଆଉ ବାରିଘରେ ଲୋକଙ୍କର ରହିଲାନି କିଛି କି ଚାଷ କରିବା ପାଇଁ ଚାଷ ଜମିରେ ଏମିତିକି ଲୋକ ଘର ଦ୍ୱାର କରିକି ରହିଲେଣି ସେ ଚାଷ ଧୀରେ ଧୀରେ କମିଲାଣି ଅଳ୍ପ ଏବେକା ଲୋକ ଚାହୁଁ ଯେ ଅଳ୍ପ ଜମିରେ ବେଶୀ ଚାଷ କରିବେ। ଆଉ ବେଶୀ ଚାଷ କରିବାକୁ ହେଲେ ତାଙ୍କୁ ରାସାୟନିକ ସାର ସବୁ ପ୍ରୟୋଗ କରିବାକୁ ବାଧ୍ୟ ହେବେ। କାରଣ ନହେଲେ ତାଙ୍କ ଛଡ଼ା ଆଉ ତାର କିଛି ହେଇଁ ହି ପାରିବନି ତାଙ୍କ ରାସ ତମର ସବୁ ସବୁ ସରୁଚି ପ୍ରୟୋଗ କରିପାରିବେନି ଜମିରେ ତ ଏ ଏମିତି ଦେଖିକି ଲୋକଙ୍କର ସଚେତନ ହେବା ଜରୁରୀ ଲୋକ ଯେ ନାଇଁ ମୁଁ ଏ କାମ କେମିତି କଣ ଲୋକଙ୍କୁ ଅବଗତ କରିବା ବି ଜରୁରୀ ଖାଲି ଆମେ ସମସ୍ତେ ଯେ ଜାଣିଚେ ସମସ୍ତେ ସବୁ ଶିଖିଛେ ତା ନୁହେଁ କିନ୍ତୁ ଆମକୁ ଶିଖିବାକୁ ପଡ଼ିବ ଜାଣିବାକୁ ଯେ କଣ ଖାଇବା ଜରୁରୀ କେମିତି କଣ ଖାଇବା ଜରୁରୀ ଦେହ ପ୍ରତି କିପରି ଧ୍ୟାନ ଦେବା ଏ ସବୁ କଥା ତାକୁ ଜାଣିବା ଜରୁରୀ ଲୋକଙ୍କ ପାଇଁ
ଗୋଟେ କଥା ହଉଚି କଣ ଆଗେ କେତେ ଗାଈ ଗୋରୁ ରଖୁଥିଲେ ସେ ଗୋବରକୁ ନେଇକି ଖତ କରୁଥିଲେ ବି ବିଲରେ ଦଉଥିଲେ ଆଉ ଏବେ କୋଉଠି ଗାଈ ଗୋରୁ ଅ
ଗାଈ ଗୋରୁ ଲୋକ ର ଖୁ ନାହାନ୍ତି
ଉ ପ୍ରତ୍ୟେକଙ୍କ ଘରେ ଗାଈ ଗୋଟ ଗୋଟେ ହଉ ଦିଟା ହଉ ପାନ୍ସଟା ହଉ କି ଯାହା ସକ୍ଷ ଅନୁସାରେ ଯେ ଯେତେ ରଖିପାଇଲା ଆଉ ଏବେ ସେତିକ ଅଛି ଯେ ସେ ଗାଈ ଗୋରୁ ରଖିକି ଗୋବରକୁ ଖତ କରୁଥିଲେ ତାକୁ ନେଇ ବିଲେରେ ଦେଇ ଦଉଥିଲେ
ଜ୍ଞା ସବୁରେ ବ୍ୟବହାର ହୋଇ ଯାଉଥିଲା
ସେଗୁରା କଣ ହେଲା ନା ଭଲ ସାର ହଉଥିଲା ଆଉ ଓବିକା ଏଇ ଯୋଉ ସାର ତା ଦିହରେ ଖାଲି ବିଷ ମିଶିକିନା ସାର ତିଆରି ହଉଛି।
ସାର ତିଆରୀ ହଉଚି ଆଗରୁ ଲୋକ ଗୋବର ରଖୁଥିଲେ ସେଥିରୁ ପରିବା ଚୋପାରେ ମିଶେଇକି ଗୋବର ଖତ ତିଆରି କରୁଥିଲେ କମ୍ପୋଷ୍ଟ ତିଆରି କରୁଥିଲେ ତାପରେ ସେ ଯଦି ଅଧିକ ତାଙ୍କ ପାଖେ ଗୋବର ଥିଲା ସେ ହେଥିରୁ ଗୋବର ଗ୍ୟାସ୍ କରିକି ବିଦ୍ୟୁତ ଅ ଲାଇଟି ସବୁ ଜଳେଇ ପାରୁଥିଲେ ଗ୍ୟାସ୍ ବି ଜଳାଉଥିଲେ ତ ଏବେ ଆଉ ଲୋକ କେଇ ଘରେ ଯେହେତୁ ସମସ୍ତେ କୋଠା ଘରେ ରହିଲେ ଆଉ ଜାଗା କମ୍ ହେଇଗଲା ବଂଶ ଜନସଂଖ୍ୟା ବୃଦ୍ଧି ହେଯାରୁ ଜାଗା ତାାଙ୍କୁ କମ୍ ମିଳିଲା ତ ସେ ସେଥିପାଇଁ ସେ ଆଉ କଣ ଗାଈଗୋରୁ ରଖିପାରିଲନି ତାପରେ ସେମାନେ ଯଦି କେତେ କରିପାରୁଥିଲେ ଏବେକା ଲୋକ ତ ଟିକେ ଟିକେ ପରିଶ୍ରମ କଲେ ଥକି ଯାଉଛନ୍ତି। ସେତେବେଳେ ଜେଜେମାର ତାଙ୍କ ବୟସରେ ଜଜେମାମାନେ ଯେଉଁ ଥିଲେ ସେ ବହୁତ ଗୋଟେ କାମ ଏକା ସାଙ୍ଗେ କରିପାରୁଥିଲେ। ଏବେ ସେମାନେ କରିବାକୁ ତ ଭଲ ନାହାନ୍ତି ତା ସହିତ କିଛି ଅଳ୍ପ ନିର୍ଜ କାମ ବୋଲି ସେଥକି ଯାଉଛନ୍ତି ସେଥିପାଇଁ ସେ ଗାଈଗୋରୁ ବି ରଖୁନାହାନ୍ତି ସମସ୍ତେ ସେ ପ୍ୟାକେଟ୍ କ୍ଷୀର ଉପରେ ବି ନିର୍ଭର କରୁଛି। ଦିନେ ଏମିତି ଯଦି ଆମେ ଘରେ ଗାଈ ରଖିକି କିନ୍ତୁ ତାଙ୍କ ପାଖରୁ କ୍ଷୀର ପାଇବ ସିଏ ଯେତିକି ପା ଭିଟାମିନ୍ ମିଳିବ ପ୍ୟାକେଟ୍ କ୍ଷୀରରେ